ହଁ ସାଙ୍ଗ।
ହଁ ପ୍ରଥମେ କଣ ଅସୁବିଧା ହେଲା କେଜାଣି ମୁଁ ଜାଣିପାରିଲିନି।
ଅ ଥାଉ ଯାହା ହୋଉଥିବ ଆଉ‌।
ହୋଉ ଆଉ ରଜର କଣ ଯୋଜନା ଅଛି କୁଆଡ଼େ ଯିବାରେ ସାଙ୍ଗମାନଙ୍କ ସହ ନା ନା ଘରେ ରହିବାର ଟିକିନା ଅଛି?
ଘରେ ରହିବୁ ଆମକୁ ଗରମ୍ ଯାହୋଉଛି କୁଆଡ଼େ କଣ ଯିବୁ ଆଉ ମଣିଷ।
ଆ ସେଟାବି ଠିକ୍।
ହୁଉଁ ତମ ତମ କଥା କୁଅ ତମ ରଜରେ କଣ?
ଏମତି କିଛି ମାନେ ଯୋଜନା ନାହିଁ ମାନେ ଆମେ ଯୋଜନା କରୁନା କୁହନ୍ତିିନି ଆଗତ ପଞ୍ଚା ହୁଏ ପଞ୍ଚା
ହଁ ଏଇବି କଥା ଠିକ୍ ଆଗରେ ସବୁ ଯୋଜନା କରିଦେବ ଜେ କିଛି ହବନି।
ତ ସାଙ୍ଗମାନେ ସାଙ୍ଗମାନେ ନୁହେଁତ ମୋର ଜଣେ ଦିଜଣ ସାଙ୍ଗ ଅଛନ୍ତି। ହଠାତ୍ ନାଆମର ହବ ଯୋଜନାତ ଚାଲ ଏଇଆ ଆଉ। ନହେଲେ ନାଇଁ। ଦେଖାଯାଉ ଯୋଉ ବର୍ଷା ହୋଉଚି ମେଘ ହୋଉଚି ସେକଣ କରୁଛି ଏବେ ଦେଖାଯାଉ। ନହେଲେ ଯୋଉ ବାଆଘର କଥା କୋହିଲି ସେଠାବି ଅଛି ନହେଲେ ତାଙ୍କ ଘରୁକୁ ସିଧା ପଳେଇବା ପଳେଇବା ଆଉ କଣ ଅଛି।
ହଁ ସାର୍ କଟିଂ କରନି ଡବଲ୍ କଟିଂ କରନି
ରାତିକି କଣ ଯୋଜନା ଅଛି?
ରାତିରେ ମେହେନ୍ଦି ନଗେଇକି ବୁଲିବି ବଜାର୍। କିଛିନା ଓଲଟା ଲଗେଇକି ଜିମି?
ମାନେ ତମର ଅଧା ସମୟ ବଜାର ହିଁ କଟୁଛି ନାଇଁକି?
ହଁ ସବୁ ମୋ ଜିନିଷ ପତ୍ର ସବୁ ସପିଙ୍ଗ୍ ପଇସା ପତର ନାହିଁଲୋ ଭଉଣି ପଇସା ପତର ନାଇଁ କାଲି କାନ୍ଦୁଥିଲି ବସିକି। ବୋଲିବି
ଯାହାକୁ କହିବୁ କେହି ବିଶ୍ୱାସ କରିବେନି ବିନା ପଇ ଟଙ୍କା ପଇସା କିଏ ବା ଘରୁ ବାହାରିବ କହିଲ ମାନେ ତମେ ଏକାଥରେ କାଇଁ ଏତେ ଖର୍ଚ୍ଚ କରୁଛ, ଆସ୍ତେ ଆସ୍ତେ ଧୀରେ ଧୀରେ ଖର୍ଚ୍ଚ କରିବ ନା ଆଉ।
ଖର୍ଚ୍ଚ ହେଇଯାଉଚି ବା ଏ ଆଜିିବି ବି ବଜାର ଆଜି ଯାଇଥିଲି ଆଣିଥିଲି ଚୁଡ଼ି ଫୁଡ଼ି, ଫେର୍ ଦେଖିବା କଣ ନାହିଁ ସେଇଟା ଆଣିବି।
ମୁଁ କହିଲି ତମର ଥରକରେ ତମର ସରୁନି ନା କି? ପୁଣି ଘରକୁ ଆସିଲା ପରେ କିଛି ତ ରହିଯାଉଛି ବାକି।
କାଲି ଯାଇଥିଲି ଡ୍ରେସ୍ ଆଣିଥିଲି, ଆଜି ଗଲି ଚୁଡ଼ି ଆଣି ଫେର୍ ଯିବି, କଣ କଣ ଆଣିବି କେ ଯିବ ମୋର ଥରକେ ଜମା ସରିବନି ବା, ମୁଁ ଯାଉଥିବି ବା ଆସି।
ସାଇକଲ ନଉଛ ନା ଗାଡି, ଗାଡି ନଉଛ ନା?
ଗାଡ଼ି ଗାଡ଼ି ଗାଡ଼ି ଗାଡ଼ି।
ଗାଡି, ସେଥିରେ ପୁଣି ତେଲ ପୁଣି ପଡୁଥିବ? ନା କି, ମୁଁ ତ ଶୁଣିଚି ମୁଁ ତ ଶୁଣିଥିଲି କି ତେଲର ମାନେ ଯେ ଅର୍ଥଟା ଏବେ ଅଧିକ ବଢି ଯାଇଚି।
ବଢ଼ୁ କଣ ହେଲା ସେଠୁ, ଫିରଭି ଆମେ ଗାଡି ଚଲେଇବୁ।
ସେଇଠୁ ସେଇଠୁ ମୁଁ ହିସାବ କରିପାରୁଚି ତମେ କେତେ କୋଟି ପତି ହେଇଥିବ।
କୋଟିପତି ବହୁତ୍ ହେଇଥିବ କୋଟିପତି ତମେ ହେଇଥିବ।
ନା ନା କୋଟିପତି ହେଇଥିଲେ ମୁଁ ସାଇକେଲ ନେଇକି ଯାଇଥାନ୍ତିି ନା? ସାଇକଲ ମାନେ ଚଲେଇ ଚଲେଇ ଚଲେଇଲେ ଗରମରେ ଏତେ ବାଟ ଯାଆନ୍ତି ନା?
ମୁଁ ଚଲେଇପାରୁନି, ମୁଁ ସାଇକେଲ ଆଉ ଚଲେଇପାରୁନି। କେହି ମତେ ସାଙ୍ଗ, ମୋ ସାଙ୍ଗ ମତେ ସାଙ୍ଗ ମାନେ ଯଦି କେହି ନେଇକିଯିବେ ମତେ ଟାଣିକି ନେଇଯିବେ।
ସାଇକେଲ ଚଲେଇବାର
ଆଜ୍ଞ ଆଜ୍ଞା ମୁଁ ଚଲେଇ ଚଲେଇ ହଁ ମାନେ କି ମାନେ ଏକ୍ସରସାଇଜ ହବ।
ସାଇକେଲ ଚଲେଇବାର ଆମର ଗୋଟେ ପ୍ରକାର ବ୍ୟାୟାମ ହେଇଯାଉଛି। ଠିକ ଅଛି, ନିଜ ଶରୀର ପୁରା ସୁସ୍ଥ ରହିବ। ତାପରେ ଆମେ ବାୟୁ ପ୍ରଦୂଷଣ କଣ ପାଇଁ କରିବୁ? କରିବୁନୁ।
ଇରେ
କିଛି କଥା ନାହିଁ।
ହୁଁ। ଯାହା ହୋଉ ତମର ସୁ ଗୋଟେ ଭାବନା ହଉଛି ସମସ୍ତଙ୍କର ଥିବା ଦରକାର। ହଁ।
ଠିକ ଅଛି ତାପରେ ଆ ପାଖରେ ପଇସା ତ ନାହିଁ, ଯେ ସାଇକେଲ କୋଉଠି ତେଲ ପଡିବ ସେଠି ତେଲ ପଡିବନି ସେ ପଇସାରେ ବଞ୍ଚେଲା ନା ବଞ୍ଚିଲାନି?
ହୁଁ ଇଏ ବି କଥା ଠିକ।
ସବୁ ଆଡକୁ ଭାବିବାକୁ ପଡୁଚି ଆଉ।
ହୁଁ। ଆଉ, ହ୍ୟାଲୋ। ତମେ କୁହ ମୁଁ ଶୁଣୁଛି, ତମ କଥା ଟିକେ ଭଲ ଲାଗେ ଶୁଣିବାପାଇଁ। ଠିକ ଅଛି
ମୋ କଥା କଉ ଭଲରେ ଶୁଣିବ ମୋ ମନକୁ ଯାହା ଆସୁଛି ମୁଁ ଗପି ଯାଉଚି।
ଆଜି ତୁ ଖାଇଲୁ, କିସ କର।
ଆଉ ତମକୁ ଫିଲ୍ମ ଦେଖିବାକୁ ଭଲ ଲାଗେନା ନା ଭଲ ଲାଗେନି?
କଣ ହେଲା, କଣ କହିଲ ସାଙ୍ଗ? ସ୍କୁଲ ସାର୍ଟିଫିକେଟ ତୋ
ମୁଁ କହିଲି ତମକୁ ଫିଲ୍ମ ଦେଖିବାକୁ ଭଲ ଲାଗେ?
ହଁ, ଭଲ ଲାଗେ ବେଶୀ ଡ୍ରାମା ଦେଖି ଆସିଛି ବେଶୀ ପୁରା ଫାଷ୍ଟରେ ଛୋଟ ଡ୍ରେସ ଆଉ ଟିଭିରେ କୋରିଆନ ଡ୍ରାମା ଚାଇନିଜ ଡ୍ରାମା, ପାକିସ୍ଥାନୀ ଡ୍ରାମା। ଅଲ୍ ଡ୍ରାମା ମତେ ଭଲ ଲାଗେ ସବୁ।
କୋଉଯାଏ ଦେଖ ମାନେ ପଇସା ଦେଇକିନା ବିନା ପଇସାରେ?
ବିନା ପଇସା ମଁ ପଇସା ଦେଇକି କଣ ପାଇଁ ଦେଖିବୁ ବିନା ପଇସା ରେ ତ ଫ୍ରୀରେ ମିଳୁଚି ଆଉ ପଇସା ଦେଇିକି କଣ ପାଇଁ ଦେଖିବୁ।
କୋଉ ଡ୍ରାମାଫ୍ରାମା ତମକୁ ଅଧିକ ଭଲ ଲାଗେ କୋଉ ନାଟକଟା? ମତେ ବି କିଛି କୁହ ମୁଁ ବି ଟିକେ ଦେଖିବି।
ଅ ମେରେ ହମ ସଫର
ଏ ମେରେ ହାମସଫର ମୁଁ ଦେଖିଚି।
ଇସ୍ତାର।
ଇତାର, ନା ଦେଖିନି।
ହଁ ସେଇଟା ଦେଖ ପୁରା ଜବରଦସ୍ତ ଅଛି।
ହିରୋ କିଏ ଅଛନ୍ତି ନାଟକରେ?
ସେ ଗୋଟେ ବଢିଆ ତା ନାଁ ଟା ମନେ ଥିଲା ଭୁଲିଗଲି ଆଉ ମନେ ରେ କଣ
ଆଛା ଆଉ ସି ଡ୍ରାମା କେ ଡ୍ରାମା ହେଗୁରା ମାନେ କଣ ଭଲ ଲାଗେ ତମକୁ?
ସି ଡ୍ରାମା କେ ଡ୍ରାମା ସବୁ ଭଲ ଲାଗେ।
ଆରେ ବାଃ ତ ଫୋନ ରେ ପୁରା ଅଧିକ ସମୟ ବିତାଇବ ଜଣା ପଡୁଚି।
ହୁଁ ଫୋନ୍ ନୀସଚିନ୍ତ ପଲଟି ଯା।
ଅଡିଓ ଶୁଭୁ ନାହିଁ।
ଫୋନରେ ହଁ ଏ ତ ସତ କଥା ଫୋନରେ ତ ବେଶୀ ସମୟ ମୁଁ କଟାଏ।
ଏ ହେ ଏଟା କଣ ଭଲ? ଆଉ ଫିଲ୍ମ ର କଣ ହିନ୍ଦୀ ଫିଲ୍ମ ଦେଖନି ହିନ୍ଦୀ ତେଲୁଗୁ ଓଡିଆ?
ହିନ୍ଦୀ ହଁ ସବୁ ଦେଖେଛି
ହିନ୍ଦୀରେ କିଛି କୁହ ଯୋଉଥିରେ ମାନେ ମାନେ କୁହନ୍ତିନି ଟୁଇଷ୍ଟ ଅଧିକ ଥିବ?
ଆ ଯୋଉଟା କୁହନ୍ତି କିଲର ମୁଭି ମାରି ଦଉଥିବେ, ପୁଣି କିଛି ଧରିପାରୁ ନଥିବେ ସାଇକୋ ଟାଇପର ବାସ୍। ସେଇଭଳିୟା ସିଏ କିଛି ଗୋଟେ କହିଲ କୋଉଟା ଭଲ ଅଛି ମୁଁ ବି ଟିକେ ଦେଖିବି।
ସବୁ ନାଁ ତ ମନେ ନାହିଁ କିନ୍ତୁ ସବୁ ତେଣୁ ଆଛା କୁହନ୍ତି ଆମେ ଉଁ ଟିଭିରେ ଦେଇଥିବ ମୁଁ ଦେଖିକି
ଆଚ୍ଛା।
ନା।
ଥ୍ରୀଡ଼ି
ହୁଁ।
ଏବେ କଣ କିଛି ଖାଅ
ଚି ଚି ଚିଉଁ
ଆଜି ଯାହା ସବୁ ଖାଇଚ କୋଉଥିରେ କଣ ଅଧିକ ଭିଟାମିନ ରହିଚି?
ମୋର ତ ମୁଁ ତ ଖାଇଚି ନନଭେଜ ଆଉ କଣ କହିବି ମୁଁ ତ ବିରିୟାନୀ ଖାଇଚି ଆଉ।
ଆଚ୍ଛା।
ଟକ
ସତରେ?
ହୁଁ ଆମେ ନିରାମିଷ।
ଭଲ ବି ନିରାମିଷ ଭଲ ଆମେ ଜନ୍ତୁକୁ ବି ସେ ମାରିକି ଖାଉଚୁ। ମୁଁ ଟିକେ ମୋତେ ରେଡ଼ି ରେଡ଼ି ହେଉଥିବି ଆଉ।
ସାରେ କିଛି ପାଠ ଦେଇଥିଲେ କି?
ଜାଣି ନିି।
ଆ ମୋର ବି ତ ମନେ ନାଇ। ମୋର ବି ମନେ ଖାଲି ସେଇ ଯାହା ଦେଇଥିଲେ ଏଇ ଲେଖିବା ପାଇଁ କୋଡିଏଟା ଲେଖାଏ ପ୍ରାୟ ସେତିକି।
ହୁଁ।
କିଛି ମନେ ନାଇ ଯାହା କହିବେ। କହିବି ଆଉ କଣ କରିବା ସମସ୍ତଙ୍କୁ ଯଦି ପାଟି କରିବେ ପାଟି କରିବେ ଆଉ।
ହୁଁ।
ଆଉ ସନ୍ଧ୍ୟା ସମୟରେ ତ ବଜାର ଯିବ।
ହୁ ହୋ। ଏଇ ଯୋଉ। କଣ କରିବା?
କହୁନ କୁହ।
ଜାନ୍ନେ।
ଏ କୋଉ ବଜାର ଆସୁଛ ମ ମାନେ ଘର ପାଖ ବଜାର ନା ଏଠି ଯୋଉଠିକି ପାଠ?
ହଁ ସେଇ ପାଠ ପଟା ବ-ବଜାର।
ହଁ ସେ
ତାଙ୍କ ପାଖରେ ବି ଅଛି କିନ୍ତୁ ସେଠି ଯାଉଛି ବେଶୀ।
ଏ ନା ଯୋଉ ମାନେ ଯୋଉଠୁ ଆସୁଛ ତା ପାଖରେ ବି ତ ବଜାର ଅଛି ନା।
ହୁଁ। ହୁଁ ସେଠି ଅଛି।
କିନ୍ତୁ ଆମର ଭଲ ଆମର ଗାଁ ରେ ସବୁ ମିଳିଯିବ ଚାଲି ଚାଲି। ପଳେଇମୁ।
ହୁଁ। ଭଲ ଭଲ ତମର ଭଲ ଉଁ ହୁଁ।
ଉଁ ଘର ଭିତରେ ବସିଛ ନା ପଦାରେ ବସିଛ?
ଏ ଘର ଭିତରେ ବସିଚି ଫ୍ୟାନ ଲାଇନ ପଳେଇ ଥିଲା ତ ପବନ ହଉ ହଁ ପବନ ଦେଇକି ପବନ ଲାଇନ ପଳେଇଥିଲା ପ ସ।
ଟୁ ନିଆଁ ବାହାରୁଛି। ଯାହା ହଉ ତମକୁ ମେହେନ୍ଦୀ ଲ
ମେହେନ୍ଦି ପକେଇବ ଯା ହୁ।
ମୁଁ ମୋ ମୁଁ ମୋ ହାତରେ। ପ୍ରାୟ ତିନି ବର୍ଷ କି ମୁଁ କହିଲି ତମକୁ ମେହେନ୍ଦୀ ଲଗେଇବା ଜଣା ଅଛି। କିନ୍ତୁ ମତେ ଜ
ମୁଁ ନଗଉନି ମୋ ସାଙ୍ଗ ନଗଉଛି।
ଆହୋ ତମେ ଲଗେଇ ଦଉଛ ନା ତମେ ଲଗଉଛ?
ମୁଁ ନଗଉଚି ଜଣେ ସାଙ୍ଗ ମତେ ନଗେଇ
ତା ଓ ଅ। ଭଲ ଆଉ ମୁଁ ପ୍ରାୟ ତିନି ଚାରି ବର୍ଷ ହେଇଯିବ ଲଗେଇନି। ଟାଇମ୍ ଦେଖିଲୁ କେତେ ହେଲା?
ତମେ ଶିଖିଛ ନଗେଇବା।
ଅ।
ମୁଁ କରେ।
ଆଉ କଣ କହୁଛ କୁହ? କାଲି ତମର କେତେବେଳେ ଆରମ୍ଭ ହବ?
ଲାଗିବ। ମୋର ଦି ହାତ ସଇଲାଣି ଯୋଉ ପଛର ଆଗରେ ଦିଟା ଆଉ ଅଛି। ଲଗ୍ ଚାର୍ଚିସ ଟିକେ ରହ ଭଲ। କଣ ହେଲା?
କେତେବେଳେ ଆରମ୍ଭ ହବ ମେହେନ୍ଦି?
ମେହେନ୍ଦି ଏଇ ଷ୍ଟାର୍ଟ ହଉଛି। ହଁ ହଁ ନଗଉଛି।
ଆଉ ସରିବ କେତେବେଳେ?
ସରିଲା ସରିନି ଆହୁରି ଦିଟା ହାତେ ଆହୁରି ଟାଇମ ନାଗିବ।
ହଉ ତମେ ଲଗେଇକି ଆସ ଆମକୁ ବି ଦେଖେଇବ। ତମେ କୋଉ ଭଳି ଲଗେଇଛ?
ଓହୋ ଶୁକ୍ରବାର ଦିନ।
ଶୁକ୍ରବାର ଦିନ ପ୍ରାୟ ଫୋନ ମାଧ୍ୟମରେ ହେଇପାରେ।
ହୁଁ ଦେଖ ଟାଇମ କେତେ ହେଲା ରଖିମି?
ନାଇଁ ନାଇଁ ସେଟା ଅଟୋମେଟିକ କଟିଯିବ। ମାନେ ଯଦି ବିି କଟେଇବ କା କାଟିଦବ ତମ ଆଡୁ ତାହେନେ ସେଇଟା କାଉଣ୍ଟ ହବନି। ଗଣତିରେ ଆସିବନି ହଁ।
ନା ନା ସେମିତି କିଛି ନାହିଁ।
ସେ ପ୍ରାୟ ଅଟୋମେଟିକ୍ କଟିଯାଏ ତ। ଗଣତି ରେ ଆସିବନି ପରା।
ହଁ ମୁଁ ତ ଏମିତି କାଟି ଦଉଛି।
ଏ ସେଇଥିପାଇଁ ଦେଖିବ ମାନେ କାମର ରିଜେକ୍ ତମ ରିଜେକ୍ଟ କଲ କିଛି ହଉନି ତ। କଟି ଯାଉନି ତ ସବୁ ଗ୍ରହଣ ହଉଛି। ମୋର ଗୋଟେ ଦିଟା ତୀନ ମାନେ ମୋର ତିନିଟା ଟୋଟାଲି ମାନେ ଗ-ଗଣୁ ନାହାନ୍ତି ପ୍ରାୟ। ଗଣତିରେ ଆସ ହିଁ ନାଇଁ ତିନିଟା। କଣ ପାଇଁ ଏମିତି ହଉ ଚି ମାନେ ତାଙ୍କ ଆଡୁ କଟିନି। ହେଲେ ଗ୍ରହଣ ହେଇଚି ହେଲେ ଗଣତିରେ ଆସିନି।
କେଜାଣି କଣ ପାଇଁ ଏମିତି ହେଇଚି ମୁଁ ଜାଣିନି।
ସେଇଥି ପାଇଁ ଭାବୁଥିଲି କଣ ଅସୁବିଧା ମୋ ଆଡୁ ରହିଲା। କି କଣ କିଛି ପ୍ରୋ ମାନେ ନେଟ ଫୋନର ଅସୁବିଧା ରହୁଛି। କି ତାଙ୍କ କମ୍ପାନୀ ଅସୁବିଧା ହଉଛି। ସେଟା ମୁଁ ବି ଜାଣିପାରୁନି।
କେଜାଣି କଣ ହେଇଥିବ ଗୋଟେ ଆଉ।
ଦେଖାଯାଉ ପୁଣି ଟୋଟାଲି ଗଣତିରେ ହିଁ ଆସିନି। ଗୋଟେ ମିନିଟ୍ କୁ ବି ପୁରା